ହଁ, ହଁ। ଏବେ ଟିକେ ମାନେ, କଣ କହିଲ? ଆଉ ନେଟୱାର୍କ ଟିକେ ଇଏରେ ଅଛି। ମାନେ, ସେତେ କଲ୍ ବୋଧେ ରାତିରେ ଏପଟ ସେପଟ ହଉନି ବୋଲି ଟିକେ ରହୁଛି ଇଏଟା।
ହଁ, ଏଇ ନା କଲରା ଆସୁଛି। ସେତେ ବେଳେ ତ ଯଉ କଲ୍ କଲାଅଳକୁ
କିଛି ଶୁଣା ଆ କିଛି ଶୁଣା ହିଁ ଯାଉନଥିଲା ତ ଆଉ। ଅଧା ଜିନିଷ ବ୍ରେକ୍ ହେଇଆଉଥିଲା। ଆ ପଡୁଥିଲା ଜଣା ହଉନ ଏଇଥିପାଇଁ ଆଉ। ତମେ ଡେଲି କେତେବେଳେ ଶୋଉଚ?
ମୋର ତ ଡେଲି ବାରଟା ହେଇଯାଉଛି ଆଉ। ଇଏ ଆମର ତ ରିପୋର୍ଟ ଫିପୋଟ ବନେଇଲା ବେଳକୁ, ତାଙ୍କୁ ଟାଇମ୍ ଲାଗୁଛି। ବାରଟା ସାଢେ ବାରଟା ଗୋଟେ ଏମିତି ହେଇଯାଉଛ। ଚୁ ତାଙ୍କୁ ଅପେକ୍ଷା କଲା ଅଳକୁ ମୋତେ କହିଲେ ତୁ ତ ଘରକୁ ଯାଇଛୁ। ଆଉ, ତୁ ତ ଖାଇକି ଖାଲି ଶୋଉଛୁ। ତୁ ଅପେକ୍ଷା କର। ବାରଟାରେ ଫୋନ୍ କରିବି ତୁ କଥା ହବୁ। ମୁଁ ତ ସବୁ କାମ କରୁଛି ଆଉ। ତୁ ତୋତେ କେହି କହିବାକୁ ନାହାଁନ୍ତି। ତୁ ତୋର ଖାଇବୁ, ତୋର ରାତି ରାତିରେ ଶୋ ବାରଟା ଗୋଟେ ହଟା ତୁ ତୋର ସକାଳେ ସାତଟା ଆଠଟାରେ ଉଠ, ମୁଁ କହିଲି କାଇଁ, ମୁଁ ଗାନେଇକି ବଇଚି। ମୁଁ, ଆଉ ଏତେ ରାତି ଆକେ ଆଉ। ଇଏତ ସେବା ଏତେଳ ଆଙ୍କେ ଖାଇନାହାଁନ୍ତି। ରିପୋର୍ଟ ବସିକି ବନଉଛନ୍ତି। ତାଙ୍କ ଭିଜିଟ୍ ହବ। ପହରଦିନ ବି ମତେ ଭଲ ଲାଗୁନି କିଛି ଆଉଁ।
ଆଚ୍ଛା ଆଚ୍ଛା ହଁ ସେଇଆ ଆଉ। ହଁ, ଏମି ଘରେ ଅଛି, ଲେଟ୍ ରେ ଉଠିଲେ, ଏବେ କିଛି ଅସୁବିଧା ନାହିଁ ଆଉ। ହଁ, ଯେତେବେଳେ ଉଠିଲେ
ଛଅଟାରେ ପୁଣି ଉଠେୟା ପାଇଁ ପଡୁଛି। ଆଲାରାମ ଦେଇ ଦଉଛି, ସେ ଛଅଟାରେ ପୁଣି ଉଠି ବେ ଛ ଟାଳେ ଉଠିକି ସାଇଡକୁ ଯିବେ ଦି ତିନିଟା ସାଇଡ ଗଲା ବେଳକୁ ତାଙ୍କୁ ଟାଇମ୍ ବି ଲାଗୁଛି, ଡେରିରେ ଉଠିବ ଯଦି ଆଉ ଖାଇ ବିି ପାରିବେନି ପୁଣି ପଳେଇବେ।
ହୁଁ ହୁଁ ହୁଁ। କାମ ପ୍ରେସର ଆଉ।
ହଁ, ଏତଳ ଆଏଁ କଲ୍ କରିନାହାଁନ୍ତି, ଖାଇନାହାଁନ୍ତି ବି ମେସେଜ ଦେଇଥିଲି ବି ନା ବୋଧେ କସିକି ରିପୋର୍ଟ ପଠେଇଛନ୍ତି। ଦେଖ୍ ମୁଁ କାମ କରିୁଛି।
ଆହୋ, ଆ ଲେଟ୍ ନାଇଟ୍ ଖାଇ ଭାଇ ଆଉ ତୁ ରାତିରେ ବହୁତ ଲେଟ ନାଇଁ
ହଁ ବା ବେଳେ ବେଳେ ବି ଖାଇବା ଗୁଡା ତାଙ୍କର ସେମିତି ରହିଥିବ, ସେ ଶୋଇପଡନ୍ତି। ସକାଳୁ ଉଠି ଦେଖେ। ସୋ ଦେଖେ ମତେ ନିଦ ହେଇଗଲା, ଡେରି ହେଲା, ଯେ ମୁଁ ଖାଇନି, ତା ଭଲ ଲାଗେନି।
ହୁଁ। ଆମେ ସେଇ ତ ଆଉ ଦୂରରେ ରହିଲେ ଏଇଟା ଟିକେ ଆଉ ହଁ ଆଉ। ଏମତି। ତା'ପରେ ନେଇ ହଁ ଉଠେଇ ଉଠା କି ନାଇଁ ଯାହା ଯେମିତି ହଉ ଖାଇ ପିକି ଟାଇମ୍ ରେ ଆଟଲିଷ୍ଟ ଟାଇମ୍ ରେ ଜଣକୁ ଓ ତାକୁ ଠିକ୍ ଦେଇପାରିବ।
ସେଇବା, ମୁଁ ଯାଇଥାନ୍ତି ତାଙ୍କ ସହିତ ଯେ ସେବି ବା ବାହାଘର ମାସେ ହେଲା, ମୁଁ ରହିଲି ଶାଶୁଘରେ ପୁଣି ମାସେ ଆସି ବାପଘରେ ଯମା ଦି ମାସେ। ଶାଶୁ ଘରୁ ସାଙ୍ଗେ ସାଙ୍ଗେ ଏନା ପଳେଇଲେ କଥା ଖରାପ ହବ। ମୁଁ କଇଲି ନାଇଁ ମାସେ ରହିଯାଏ। କଷ୍ ସମ ସମସ୍ତେ ତମେ ଖା, ପିଅ କିନ୍ତୁ କରିଦେଇ, ମାସଟା ଆର ମାସରେ ଯିବା ଆଉ ସିଏ ନା ଆମର ପଖାଳ ପ୍ରିୟ ତାଙ୍କର ସେ। ସେ ଜଳଖିଆ ଫଳଖିଆ କୁ ବେଶୀ ଭଲ ପାଆନ୍ତିନି। ସେ କାଁ ଭା ଯଦି ଦହିବରା ଟିକେ ଖାଇବେ, ନହେଲେ ସେ ମତେ କହିବେ ପ ପଖାଳ ଆଳୁ ଭାଜି ଦେଇଥା ଟମାଟୋ ଆଉ ବିଲାତି ପତ ଦେଇଥା ସେତିକି ମୁଁ ଖାଇବି। ସେ ମାସ ରହିଲେ ମୋ ହାତରୁ ସେ ସେତିକି ଖାଇଛନ୍ତି ଆଉ ମାଛ ବେସରେ ଯଦି କରିବେ ସେତିକି ଖାଇବେ
ଅ ହ।
ଚିକେନ, ମଟନ ଚିହ୍ନିବେନି। ଯଦି ଖାଇବେ ଖାଲି ବାବା ଆମର ଝୋଳ ଗୁଡାକ ଖାଇବେ। ମାଛ ଖାଇଲେ ଗୋଟେ ପିସ୍ ଖାଇବେ। ଅଣ୍ଡା ଖାଇଲେ ବି ଦି ଦିଟା ଅଣ୍ଡା ଆମର ହେଇଥିବ ଜଣକା ସେ କଣ କରନ୍ତି ଝୋଳ ଖାଇଦେଇକି ପଳେଇବେ। ମୋ ମତେ ତୁମକୁ ଯଦି ଦିଟା ଅଣ୍ଡା ଥୋଇକି ପଳେଇବେ। ମୁଁ ଚାରିଟା ଖାଇଦେବି ଖରା ଯୋଉ ଗରମ ମୁଁ ରାତିଟା ଯାକ ବାମ୍ଫ ନଉଛି ଆଉ ନହୁ।
ଓହ ମାନେ ଆଇଁଷ ଆମିଷ ପ୍ରିୟ ନୁହେ ନାଇଁ କି?
ନାଇଁ ସେମିତି ବି ନାଇଁ ସାଧା ସେମିତି ଲୋକ ନା ଓଡିଆ ଖାଇବେ ଯେମିତି ପୁରା ଫେବୋରାଇଟ
ଆଁ ସେଇୟା ହଁ ଆମର ବି ଇୟାଙ୍କର ବି ଜମା ପସନ୍ଦ, ସେ ଆଇଁଷ ଜମା ପସନ୍ଦ କରନ୍ତିନି। ସେଇ ଖାଇବେ ସେଇ ଗୋଟେ ପିସ୍ ମାଛ ଖାଇଲେ ଖାଇବେ, ନହଲେ ଚିକେନ ଫିକେନେ ନହନେ ଏତେ
ହୁଁ, କାହିଁକି ନା? ସେ ବାହାରେ ରହିଯାଉଛନ୍ତି ନା ବେଶୀ ଟାଇମ୍, ତ ଘର ଖାଇବା ଗୁଡାକ ସେ ପାଇ
ହଁ, ସେଇଥି ପାଇଁ ଆ। ଆମେ ମାନେ ଯେତେବେଳେ ବାହାରେ ରହୁଥିଲେ, ଇ କରଥିଲେ ଘର ଖାଇବା ଟା ମିସ୍ କଲେ ସେଇଟା ହିଁ ବେଶୀ ହେଇ ଲାଗେ, ଯେତେ ବାହାରେ ରହିଲେ ବି କଣ ଭଲ ଲାଗିବ। ବାହାରେ କିଣି ଖାଇବା ପାଇଁ, କରି ଖାଇବା ପାଇଁ
ଯଉ ମୋ ମାରେଜ ସପିଂ କରିବାକୁ ଯାଇଥିଲି ଭୁବନେଶ୍ଵର ମୋ ପିଇସି ଙ୍କ ଘରକୁ ତାଙ୍କର ସେଠିକି ପଖାଳ ଖାଆନ୍ତିନି ମାନେ ତାଙ୍କର କଣ ହେଲ୍ଦି ଖାଇବା ମାନେ ଅଳ୍ପ ଖାଇବେ ସମସ୍ତେ।
ହଁ।
ଆମର ଆମେ ଯଦି କଂସ ନକି, କିି ଅଧ କଂସା ଆଣିବା ତାଙ୍କର ସେଇ କଂସା କ ସେ ତିନି ଜଣ ଖାଇବେ। ଆଉ ସବୁବେଳେ ତାଙ୍କର ଗରମ ଆଉ ରୁଟି ହୁଏ ଆଉ ଜଳଖିଆ ହୁଏ। ମୁଁ ଦଶ ଦିନ ରହିଲି, ଦଶ ଦିନରେ ମୁଁ ମୋ ପିସ୍ ଝିଅ ଆଉ ଜଣେ ମୋ ନିଜ ପିସ୍ ଝିଅ ଅଛି
ତ ମୁଁ ତା ପାଖକୁ ଗଲି, ମୁଁ କହିଲି ଦେଇ ମୁଁ ଆଜି ଯିବି, ତୁ ପଖାଳ କରିଥା ଆଉ ମାଛ ଟିକେ ଭାଜିଥା। ପଖାଳ ଏଠି ଖାଇନି ଆଠ ଦିନ ହେଲାଣି ଆଉ, ଦଶ ଦିନ ରହିଲି ମୁଁ ଜମାରୁ ଥରିଏ ପଖାଳ ଖାଇଛି।
ହଁ ଆମ ମାନଙ୍କର ପଖାଳ ନହେଲେ ଭଲ ଲାଗେ
ହଁ ବା, ମୁଁ କହିଲି ମରିଯିବି ଆଉ ଯଦି ଆଠ ଦିନ ରହିବି।
ଖାଇବା ପିଇବା ଟା ହ କିଏ ଖାଉଛନ୍ତି, ଖାଉଛନ୍ତି, କି ଯ ଅଭ୍ୟାସ ସେ ରହିହବନି।
ଆ ସେମାନେ ମାନେ ଡାଇଟ୍ କଲା ଭଳିଆ ରହୁଛନ୍ତି। ତାଙ୍କ ବଡି ତାକୁ ଡାଏଟ୍ କଲା ଭଳିଆ କରୁଛନ୍ତି। ଆମେ ଆମର ଗାଁଉଲି ରେ ଆମେ ପଖାଳ, ସେ ଟାଉନରେ ରହିଲେ
ହୁଁ ସେଇଟା ତ ଆଉ ଫରକ ଟା ସେଇଟା ରହେ ଆଉ।
ହୁଁ।
ସମୟ ଦେଲାବେେଳକୁ କିନ୍ତୁ ସେଇଭଳିଆ କଣ ତ ଯାହା ମାନେ, ବଡି ଆମ ଯୋଉଟା ଆୱାଣ୍ଟଡ ହେଇଯାଇଛି ଆଉ ଯୋଉଟା ଅଭ୍ୟାସ, ସେଇଟା ତ ଖୋଜିବ ଆଉ ପଖାଳ ନହେଲେ ଭଲ ଲାଗିବନି ଆଉ। ଆମର ବି ତଥା, ମୁଁ ବି ପ୍ରାୟ
ଫେବରାଏଟ ଟା।
ନାଇଁ ମୋର କଣ ତ ସେମିତି ନାଇଁ ଯେତେବେଳେ ଯୋଉଟା ଇଚ୍ଛା ହେଲା ଆଉ ଖରା ଦିନ ବିଶେଷ କରି ପଖାଳ ମୁଁ ଖାଏ। ହଁ ଏଇ ବର୍ଷା ଦିନ ହେଲା ଇଏ ଦିନ ନହେଲା ବେଳେ ବେଳେ ପଖାଳ ଆଉ ବାଇଚାନ୍ସ ଆଉ କିନ୍ତୁ ଖରା ଦିନ ମୁଁ ଡେଲି ଖାଏ ପଖାଳ ଡେଲି। ଗରମ ଜମା ଖାଏନା ମୁଁ ପସନ୍ଦ ଯାହାହେଲେ ବି ଆମେ ଓଡିଆ ଆମ ତ ଗରମ ଆଉ ପଖାଳଟା ଆମ ଘରେ ମାନେ ଆମର ମୋ ମମି ହେରିକା ଆମର ସେପଟେ କିନ୍ତୁ ଆମର ସବୁ ଜଳଖିଆ ଅଭ୍ୟାସ। ରୁଟି ଫୁଟି ସେ ଆମ ସ ସକାଳ ଜିନିଷ ଟା ଜଳଖିଆ ହିଁ ଖାଉ ଆମେ ଏବେ ବି କିନ୍ତୁ ହେଇଗଲାଣିି ନାଇଁ ପଖାଳ କେତେବେଳେ ଇଛା ହେଲେ ପଖାଳ ଖାଇଦିଅ କେତେବେଳେ ଏମିତି ଆଉ। ଆଉ ଯଦି ବି ସକାଳୁ ନ ଖାଇଲୁ ମାନେ ଦିପହର ଖାଇବାଟାରେ ତ ନିହାତି। ମୁଁ ପଖାଳ ଖାଇଦିଏ।
ହୁଁ ହୁଁ।
ମତେ ଏ ଥଣ୍ଡା ଫଣ୍ଡା ରହିବ ବୋଲି ସେଇଟା ଯୋଗୁ ଖାଲି ଟିକେ ଇଏ ରହେ ନହଲେ ପଖାଳ ପସନ୍ଦ ଆ ବହୁତ ପସନ୍ଦ।
ଆଉ ଭାଇ କଣ ପସନ୍ଦ କରନ୍ତି ଖାଇବା କୁ ପଖାଳ।
ନା ସେ ଜମା ପସନ୍ଦ ନୁହେଁ ତାଙ୍କର ଗର ସେ ଜମା ପଖାଳ ଖାଇବେନି। ସେ ତ ବାହାଘର ପୂର୍ବରୁ ସେ ଜମା କୁଆଡେ ଖାଆନ୍ତିନି କୁଆଡେ ଟୋଟାଲି। ଏବେ ମାନେ ମୁଁ ଦେଇ ଦଉଛି ବୋଲି ହଁ ମୁଁ ମୁଁ କରିଦଉଛି ପଖାଳ ଖାଇଦିଅ। ଆଡଜଷ୍ଟରେ ଖାଇ ଦଉଛନ୍ତି। ସେ କହିବେ ବାହା ଲୋକ କହିବେ ଇଏ ବାହା ହେଇକି ସବୁ ସବୁ ଚଳେଇ ଦେଲା ବାହାଘର ପୂର୍ବରୁ ବହୁତ ଏଇ
କଣ କହିଲ ସେ କଲେ ସେ କହନ୍ତୁ ପଛେ ଲୋକ ତମେ ଖାଇଦିଅ ଥରଥରେ ପଖାଳ ଖାଇଦବ ଡେଲି କେତେ ଗରମ ଭାତ ସେ ଡାଲି କେତେ କରିବ ତଥରେ ମୁ ଦେଇ ମାଛ ଭ ମାଛ ଫାଚ ଭଜା ଥିବ ପଖାଳ କରଦେ ଆଉ ଯଦି ପଖାଳ ପୋଡା ପୋଡିଏ ଟିଏ ହେଲେ ସେ ଖାଇଦେବେ ଖୁସିରେ ଖାଇବେ କିଛି କଥା ନାହିଁ। କିନ୍ତୁ ହିମିତି ଆଉ ପସନ୍ଦ ନୁହଁ ଜମା।
ଶୀତ ଏଇ ଯୋଉ ଶୀତ ଦିନିଆ ଧାନ ବସା ହୁଏ ଯୋଉ ଆଳୁ ପୋଡା ହେ ବାଇଗଣ ପୋଡା ହେଇଥିବ ସୁକୁଆ ଟିକେ ପୋଡା ହେଇଥିଲେ ଯୋଉ ପାଗ ତାର ଲଙ୍କା ପୁରା ପ ପଡିଆ ହେଇଥବ ବାରି ଲଙ୍କା।
ହ ହ ହ। ସେଇଥି ତ ନେଇକି। ସେଇ ଧାନ ଇଏ ଅନୁସାରେ ବ କରିଦେବେ ଆଉ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ସେଇଠି। ସବୁ ନାଲି ପଡିଆ। ଏବେ ତ ଆଉ କି ଧାନ ବସଉ ବି ନାହାନ୍ତି।
ହଁ। ଏବେ ସବୁ ଦେଇ ଦଉଛନ୍ତି ବ୍ରଏଲର ରେ ଦେଇ ଦଉଛନ୍ତି ଆଉ।
ହଁ ଆଉ ଧାନ ବସା ବସି ସିଷ୍ଟମ ହଁ ତାପରେ ସେମାନେ ବି ପାରୁଥିଲେ ଏବେ ଆଜିକାଲି ଆମେ ବି କଣ ପାରିବା ନା କଣ। ସିଏ ଆଉ କରି ହବ ସେ କ ଷ୍ଟ ସେ ପରିଶ୍ରମ ସେମାନେ ଯେମିତି କରୁଥିଲେ ଆପଣ ହଁ ତ ଜେଜେମା ଜେଜେମା ମା ସେମାନେ ବି କରୁଥିଲେ ଟିକେ ଯାହା ତାପରେ ତ ମ ମମି ହେରିକା ବି ଆମର କରିନାହାନ୍ତି।
ଆଗ କାଳରେ ସେମାନଙ୍କର ବଳବୟସ୍ ଥିଲା ସେମାନେ କରୁ ଏବେ ଆଉ ଲୋକମାନେ ସାର ଖାଇବା ଖାଇକି
ଆ ତ ମାନେ ନା ଅ ତ ଗୋଟେ କଣ ହେଲେ ତ ଆଉ ଗୋଟେ ରୋଗ ବାହାରି ପଡୁଛି ଆଉ। ହେବ କଣ କିଛି ଖାଇ ହବନି କିଛି କରିହବନି। ଆ ସେ ସାର ଦିଆ ସେଇଥିପାଇଁ ଦେଖୁନ ସେ ଚାଉଳ ବି କେତେ ସାର ବାଲା ସବୁ ଇଏ କରିଦଉଛନ୍ତି ଆଉ ଭଲ ଫ୍ରେଶ ଚାଉଳ ବି ତମେ କୋଉଠୁ ପାଇବ? ଦେଖୁନୁ ମଲର ଇଏ ପନିଷ୍ଟ ବାଲା ଚାଉଳ।
ଖାଇଲା ବେଳକୁ ବି ସେ ଗୋଟେ ଏମତି ଅଠା ଅଠା ଲାଗୁଛି। ଭାଇ ଏବେ ସେ ଘରେ?